ହ୍ୟାଲୋ।
ହଁ ଭାଇ କଣ କହୁଛ?
ଏଇଠି ବ-ବସିଥିଲି ତ।
ହଁଁ ଗାଁ ଆଡ଼େ ବର୍ଷା ହଉଛି ନା ନାଇଁ? ମୁଁ ଏଇଠି ବସିଛି ଆଉ।
ଦିନ ଗୋଟେ ଚାଲିଛି।
ହଁ ବା ଇଆଡେ, ହଁ ବା ଦି- ଦିନ ହେଲା ଇଆଡେ ବର୍ଷା ଛାଡିବାର ନାହିଁ।
ବ ଆଉ କେତେ ଦିନ ରହିବ ତାହେଲେ ଆଉ। ସାତ ତାରିଖ ଟିଭିରେ ଦେଇଦେଲେ, ଟିଭିରେ ଦେଇଥିଲା ଯେ ନ୍ୟୁଜ ରେ ସାତ ତାରିଖ ଯାଇ ପକେଇ ବ ବୋଲି ବର୍ଷା। ଆଉ ଏମିତି ପକେଇଲେ ଖେଳି ହଉନି ଟିକେ ଚାରିଟା ଶିଖେ। କଣ କହିଲ?
ଆଚ୍ଛା। ମୁଁ କହିଲି ସାତ ତାରିଖ ଯାଏ ବର୍ଷା ଅଛି ତାହେଲେ?
ହଁ ଖେଳି ହଉନି ଟିକେ ବି ଚାରିଟା ଆସିିକି ବର୍ଷା ପକଉଛି। ଆଉ ଦେଖୁଥିବୁ ତ ଭୁବନେଶ୍ୱର ପୁରା କି ପାଣି ପୁରା ଚାରିଆଡେ।
ହଁ ବା ସିଆଡେ ନାଳ ନଥିବାକୁ ସବୁ ଡ୍ରେନ୍ ପୋତି ହେଇଯାଉଛି ସବୁଆଡ଼େ
ପୁରା କାନେ ବନ୍ୟା ହେଇଯାଇଛି।
ଆଉ ଭୋଜି କରବେ ବୋଲି, ଭୋଜି କରିବା ବୋଲି ଭାବୁଥିଲି ଯେ ବର୍ଷା ଦ ହଉଛି କଣ ଭୋଜି କରିବା? ତାହେଲେ ଛାଡିଲେ ତାହେଲେ ଭୋଜି କରିବା ଆଉ।
ହଁ ସାତ୍ ତାରିଖ ପରେ ଭୋଜି କରିବା ତାହେଲେ କଣ?
ହଁ ଆମେ କେତେବେଳେ କଣ ଭୋଜି କରିବା?
ଆମ କ୍ଲାସ ପିଲା ତ ଯାହା ତିରିଶ ଖଣ୍ଡେ ଚାଳିଶ ନା ତିରିଶ ଜଣ ହଉଛୁ ଆମେ।
ହଁ। ତାହେଲେ ତିରିଶ ଚାଳିଶ ହେଲେ ରୋଷେଆ ଆଣିବା ନା ନିଜେ ଆମେ କରିଦବା ମ?
ସାଙ୍ଗ ମାନେ ଯାଉଚୁ, ଆଉ ସାଙ୍ଗ କେତେଟା ହୋଟେଲ ରେ ଆମର ରହୁଛନ୍ତି ବା।
ଅଛନ୍ତି। ହଁ ହଁ ହୋଟେଲ ରେ ଅଛନ୍ତି। ସେ ଆମର ତିନି ଜଣ ଅଛନ୍ତି। ଜଣେ ପୁରୀରେ ଅଛି ଆଉ ଦି ଜଣ ଭୁବନେଶ୍ୱର ରେ ଅଛନ୍ତି।
ଆଉ ବଢିଆ ହେଲା। ଆଉ କଣ ରୋଷେନ ସେମାନେ ତ ଆସିବେ ଆଉ।
ସେମାନେ କରିଦେବେ ଆଉ ରୋଷେଇ କଣ ନବା, ତଥାପି ଅ ଆଉ ମି-ମିଶିକି ସବୁ କରିବା ନା?
ହଁ ମିଶିକିରି ନ କଲେ ହବ କେମିତି?
ଆଉ କେତେ କଣ ଚାନ୍ଦା ପକେଇ ବୋଲି ଭାବୁଛୁ?
ଆଇଟମ୍ କଣ କରିବା?
ଆଇଟମ କରିବା ଆମର ଅ ରାଇ-ଜିରାରାଇସ୍ ଟା ହବ। ହଁ ଡାଲ ଫ୍ରାଏ ଟେ ହବ। ସାଲଟ, ପାମ୍ପଡ ଆଉ କରିବା ମଟନ ଟା କରିଦବା ଏଥର?
ମଟନ ଆଉ ମାଛ କରିଦେବା। କାରଣ ମଟନ ଖାଉନଥିବେ କେତଜଣ।
ହଁ ମଟନ ମାଛ ସେତିକି ତ ଆଉ, ଆଉ। ହୁଁ ହୁଁ କୋବି ଚିଲିଟା ଆଡ କରିଆ?
କୋବି ଚିଲ୍ଲି ଆ ସାଧା ମାନଙ୍କ ପାଇଁ କରିଦବା ଖାଲି କୋବି ବି ରେଟ୍ ଅଛି ନା।
ହଉ ତାହେଲେ ତାହେଲେ ଠିକ୍ ଅଛି ଆଉ।
ଆ ଦେଖ ମଟନ ଆମ ବି କରିବା ନା ମଟନ ମାଛ। ସାଧା ବାଲା ବି କୋବି ଚିଲି କି ପନିର ବି କରିଦେବା ଟିକେ।
ହା ଅ ଆଉ ତାହେଲେ ମାଛ ଟା କହୁଛି କାଟିଦବା?
କାଟିିଦବା?
ଦିଟ ଟାଙ୍କ ପନିର କରିଦଲେ ପନିର ବି ଆମେ ଖାଇଦବା ବି?
ହଁ ତାହେଲେ ଠିକ୍ ଅଛି, ଠିକ୍ ଅଛି।
ହଁ। ଆଉ କେତେ କଣ ପକେଇ ବା ବୋଲି ଭାବୁଛୁ?
ଓ ଏ ଗାଁ ପାଖରେ କରିବ ନା ବାହାରେ କରିବା?
ଆମେ କରିବା ନା ନା ଆମେ ଏଇ ଯିବା କୋଉଠି କହିଲୁ ଆମର ଯୋଉ ଙ୍କୁଆରିଆ ଡ୍ୟାମ ନୁହଁ କି?
ଆଉ ତାହଲେ ଡ୍ୟାମ୍ ଗଲେ ଦେଖେ ସମସ୍ତେ ଗାଡି ଭଡା ଏମିତି ପକେଇକି ହଜାର ଟଙ୍କା ଟା ପକେଇଲେ ହେଇଯିବ ଭାବୁଛି
ହଁ ମ ହଜାର ତ ଗାଡି ଭଡା ଯେମିତି ହେଲେ ହଁ ହଜାର ପକେଇଲେ ଢେରେ ଟଙ୍କା
ଆଉ ସାଙ୍ଗସାଥି ଯିଏ ଯାହା ଗାଡି ରେ ଯିବ
ତାପରେ ସମସ୍ତେ ବି ତ ଜବ ଫବ କଲେଣି।
ହଁ।
ହଁ। ଉଁ ତାପରେ ଆଉ ଯଉ ଯୋଉମାନେ ଟିକେ ଅଧିକ ଟିକେ ଭଲ ପଇସା କମଉଛ ତାଙ୍କୁ ମାଗିଲେ ବି ଟିକେ ଅଧିକ ପଇସା ଦେବେ ସିଏ ବି
ତାଙ୍କୁ ମାଗିବା ଟ୍ରାଏ କରିଆ ଯଦି ଦିଲ ଦବଲେ କ୍ଷୀରି ଟା ଆଡ କରିଆ।
ଏ ହଁ ହଁ ହଁ ଆଉ ଗୋଟେ କ୍ଷୀରି ଟା ଗୋଟେ କ୍ଷୀରି ଟା ତାହେଲେ ଆଡ କଲେ ତାହେଲେ ଆଉ ଟିକେ ଅଧି ପକେଇବା ଗୋଟେ ବାରଶ ଲେଖେ ବାରଶ ମୁଁ ଭାବୁଛି କେତେ କହିଲୁ ମୁଁ ଭାବୁଛି ଆମର ପନ୍ଦରଶହ ଲେଖେ ପକେଇଦବା କି କାରଣ ସମସ୍ତିଙ୍କର ଫ୍ୟାମିଲି ଆସିବେ ନା ବି।
ଏମିତି ଅ ସାଙ୍ଗର ବାହା ନା।
ହଁ ଯିଏ ଅଧ୍ ଅଧିକାଂଶ ବାହା ହେଇଗଲେଣି ନା ସେ ତାଙ୍କର ଝିଅ ପିଲା ତାଙ୍କର ଫ୍ୟାମିଲି ନେଇକି ଆସିବେ ଯଦି। ସେଥିପାଇଁ ମୁଁ କହୁଚି ପନ୍ଦରଶ ଲେଖାଁ ପକେଇଦେଲେ ଭଲ ହଅନ୍ତା କାଲି।
ଆଉ ତାହେଲେ ଠିକ ଅଛି ପନ୍ଦର ସହ ଟଙ୍କା ପକେଇଦବା ଆ ଗୋଟେ କାମ କରିବା ନହେଲେ। ଏ ଝିଅ ପିଲା ଏତେ ଦେଇ ବେନି ମାନେ ଝିଅ ପିଲା ଏତେ ଦେଇପାରିବେନି ତୁ ଏତେ ପଇସା ଶୁଣିକି ସେ ନା ନା ଆସି
ହଉ ତାହେଲେ ଆମେ ତାହେଲେ କରିବା କଣ ଆମେ ତାହେଲେ ହଜାର ଟଙ୍କା ଲେଖେ ଝିଅ ପକେଇଦବା ଆଉ ପୁଅ ପିଲାଙ୍କୁ ତାହେଲେ ପନ୍ଦରଶ ଲେଖେ ପକେଇଦବା।
ହଁ ଏଇଟା କରିବା।
ହଉ ତାହେଲେ ଠିକ ଅଛି ଆଉ। ଆଉ ଆମର ଚିକେନ କେତେ କଣ ନବା ମ ସରି ଚିକେନ ତ ନୁହ ମଟନ ଟା କରିବା ପରା ମଟନ୍ ଟା କେତେ କଣ ନବା? ତିରିଶ ପିଲା ତିରିଶ ପିଲା ହେଲେ ଏଇ ତ ତିରିଶ ପିଲା ହେଲେ ଏଇଥିର କେତେ କହିଲୁ ଆମର ସାତ ଜଣ ଖାଉନାହାନ୍ତି ଆଇଁଷ। ଜଣ କି ତାହେଲେ କେତେ ପଇଲା ଏକ ଅ ପଇଲା କେତେ? ସାତ ଗଲେ ତେଇଶି ତେଇଶି ପିଲା ପାଇଁ କେତେ ମଟନ ନବା?
ଜଣେ କେତେ ଗ୍ରାମ ଖାଇବ?
ମୁଁ ଭାବୁଛି କେତେ କହିଲୁ ଛଅ କିଲୋ ଖଣ୍ଡେ ନେଇଗଲେ ବି ହେଇଯାଆନ୍ତା ଛଅ କିଲୋ ବି ସାତ କିଲୋ।
ସାତେ ଜଣକିଆ
କାରଣ ଦେଖେ କାରଣ ଉଁ ଆମର। ଦଶ ଜଣ ପିଲା ହେଲେ କେତେ ଦି କେଜି ମଟନ ଖାଇବେ।
ହଁ।
ଅ କୋଡିଏ ହେଲେ ଚାରି। ତିରିଶ ତିରିଶ ହେଲେ ଛ-ଛଅ କେଜି ମଟନ ଢେରେ ହବ ସାତ କେଜି ନବାନି ମ।
ନା ମ ସାତ କେଜି ନେଇଯିବା ପୁଣି କଣ କହିଲୁ ବାହାରୁ ଯିବେ ନା ସକାଳୁ ଭୋକ ହେଇଥିବ ସମସ୍ତେ ଖାଇଦେବେ ଜଣା ପଡ଼ିବନି।
ହଁ ହଁ ହଁ ଅଚ କ କାରଣ କଣ କହିଲୁ ତାଙ୍କର ଫ୍ୟାମିଲି କେତେଟା ଆସିବେ ତ। ଠିକ୍ ଠିକ୍ ସାତ କେଜି ରେ ଆଉ ଆଉ କେଜିଟେ ଏକ୍ସଟ୍ରା ଆଡ୍ କରିଦେଇଥା ଆଉ
ହଁ।
ଆଉ ତାହେଲେ ଆମର ସଉଦାଙ୍କ କୋଉଠୁ କ ନବା ସଉଦାଙ୍କ କୋଉଠୁ କ ନବା?
ସଉଦା ଟା ନୟାଗଡ଼ ରୁ କରିଦବା।
ହଁ ତାହେଲେ ଭଲରେ ହଵ ତୁ ନୟାଗଡରୁ କରିଦେ ଆଉ ପରିବା ଟା ଆମର ନେଇଯିବା ସେ ଦଶ ଅଁ କାରଣ ନୟାଗଡରେ ଟିକେ ରେଟ ରହିବ ଆମେ ଦଶପଲା ପଟୁ ନେଇଯିବା ଦଶପଲା ପଟୁ ଭୋଜି ତ କରିବା ଦଶପଲା ପଟୁ ନେଇକି ପଳେଇବା ଖାଲି ପରିବା ଟା ଆଉ।
ହଁ ହଁ ମୁଁ କହିଲି ମଟନଟା ଦଶପଲା ପଟେ ମିଳିବ ନା ଏଇଠୁ ନବା?
କ ନାଇଁ ନାଇଁ ଦେଖେ ଦ ଆମେ ଦଶପଲାରୁ ନେଇଯିବା ମ ମଟନ ମୁଁ ଗୋଟେ ଭଲ ଭୋଜି ବୁଝିଛି ମୋର କାରଣ ଦଶପଲା ରେ ରହୁଛି ତ ମୁଁ।
ଆଉ ଠିକ୍ ଅଛି ତାହେଲେ।
ମୁଁ ଏଇଠୁ ପରିବାକୁ ମଟନ ଟା ଏଇଠୁ ମୁଁ ବୁଝିଦେବି ଆଉ।
ହଉ ଠିକ ଅଛି।
ଆଉ ଗାଡି ଟା କୋଉଠି କ ବୁଝିବା?
ଗାଡି ତ ସାଙ୍ଗ ହାତ ସବୁ ତାଙ୍କ ଗାଡିରେ ନେ ଆସ ଯିବା ଆସିବା ସେ କରିବେ ଖାଲି ଆମେ ଯାହା ରୋଷେଇ ସାମଗ୍ରୀ ଗ୍ୟାସ ହରିକା ଆଉ ଜିନିଷ ପତ୍ର ପାଇଁ ଗୋଟେ ଛଟୋ ଟଡେ କରିଦବା ଆଉ।
କହେ ଡାଲା ଅଟୋ ଟା କୁ କ କରିଦବ ମୁଁ କହିଦେଇଚି ସେ ମହିତ ଘରୁ ଆଣିବ ହରି ଆଉ।
ହଁ ଠିକ୍ ଅଛି ତାହେଲେ।
ପଇସା କେତେ କି ସେ ନବ ଆମର କେତେ? ସେଇ ଉ ହଜା ହଜାର ଟଙ୍କା ପାଖାପାଖି ନବ ହଜାର ଟଙ୍କା। ହ ସେ ଥୋଇ କି ନେଇ ଆସିବ ମାନେ ମିିଲ ଟେ ତାକୁ ଦବାନି ସେ ଖାଇକି ଆସିବନି କି?
ହଉ ଠିକ ଅଛି ମଟନ୍ କେଜି ଏବେ କେତେ ଅଛି?
ମଟନ୍ ଅଛି ସାତଶହ କୋଡିଏ।
ଅ ବଜେଟ୍ ଦେଖ
ମୁଁ ସାତଶହ କୋଡିଏ ଯେ ମୁଁ ତାକୁ ବୁଝିଚି କେତେ କହିଲୁ ସାତଶହ କୋଡିଏ ହେଲେ ସେ ମତେ ଦବ ଅମ୍ କେତେ ଲେଖା କହିଲୁ? ଉ ଛଅଶହ ନବେ ରେ ଦବ ମୋତେ ସେ ତିରିଶ ତିରିଶ ଟଙ୍କା ଲେଖା କମ ଦବ ଗୋଟେ କେଜି ଆଉ।
ଭଲ ହେଲା ଯାହଲ।
ଆଉ ଆଉ କଣ କହିଲୁ ମାନେ ଆମରଉ ପାଣିରେ ବୁତ୍ରଇ କି ଓଜନ କରୁନାହାନ୍ତି କି ସେମିତି କରିନୁ। ପୁରା ସୁଖା ସେ ଦଉଚି।
ଓ ହୋ।
ଅ ମାନେ କି ଓଜନ ର ବି ଠକାଠକି ନେଇଯିବେ।
ଠିକ ଅଛି ତାହେଲେ ବଢିଆ ହେଲା।
ଆଉ ହେଇଗଲା ଆଉ ମୁ ତୁ ଅ ମୁଁ ତାହେଲେ ଗ୍ରୁପ ରେ ମେସେଜ କରିଦଉଚି।
ହଁ ଗ୍ରୁପ ଗୋଟେ କାମ କରେ ଗ୍ରୁପ ନିଶ୍ଚୟ କରି ଆମର କିନ୍ତୁ ଭୋଜିଟା ପାଞ୍ଚ ତାରିଖରେ ହବାର ଥିଲା ବର୍ଷା ଯୋଗୁ କ୍ୟାନସଲ ହେଇଗଲା। ଚାର ତାରିଖରେ ହବ ବୋଲି ମିଶିବ ସାତ ତାରିଖ ପରେ ଦଶଆଡୁ କରିଦବା।
ତାହେଲେ ହଁ ଦଶ ଦଶ ଠିକ ଦଶ ଦଶ ରବ ରବିବାର ଟା ପଡୁଚି ନା।
ହଁ ଦଶ।
ଛୁଟି ଦେବା ସମୟ ଥିବାର ସେ ଦଶରେ କରିଦେବା ଆଉ।
ହଁ।
ତାହେଲେ ମୁଁ କଣ୍ଟାକ୍ଟ କରୁଚି ସବୁ କହିଲେ ସମସ୍ତେ ଆଗ ପେମେଣ୍ଟ ଟା କରିଦେଲେ ସବୁ ବୁଝିଦବା ନା।
ଓ ହଁ ପୁଅ କଦ ପୁଅ ପନ୍ଦରଶହ ଝିଅ ହଜାର ଆଉ।
ହଁ ଆଉ ଆମର ଡିଜେ ଟା ନେଇକି ଯିବା ନୁହଁ?
ଡିଯେ ଟା ଆମ ଗାଁ ପାଖରେ ସେଠୁ ନେଇଯିବା।
ହଁ ଆମ ଏଇ ଗାଁ ପାଖରୁ ନେଇଯାଅ ବାରିପୋଟ ନେଇଯାଅ ଆସି କେତେ। ଦିଟା ବକ୍ସ ନେଇଗଲେ ହେଇଯିବନି କି?
ଜେନରେଟର ଗୋଟେ।
ଜନେରେଟର ଗୋଟେ ଦେ ତାକୁ ପନ୍ଦରଶ ଟଙ୍କା ଖଣ୍ଡେ ଦେ ପନ୍ଦର ପନ୍ଦର ହଁ ପନ୍ଦରଶହ ଟଙ୍କ ଦେଇଦ ପନ୍ଦର ଶ ଖଣ୍ଡେ ଆଉ।
ଆଉ ପନ୍ଦରଶହ ଏତେ ନବନି, ହଜାର ଟଙ୍କା ଭିତରେ ସେ ନେଇଯିବ।
ଆଉ ଦେଖିବା ତାକୁ ପଚାରିବା ଗୋଟେ କମେବ ଆଉ ଗାଁ ପିଲା ଯେହେତୁ।
ହଁ ଆଉ ଜେନେରଟେ ପାଇଁ ତେଲ କିଣିବାକୁ ପଡିବ।
ତେଲଟା ହଁ ତେଲଟା ମୁଁ ଆଣିବି ହେରି ସେ ମ -ମୋର ଗୋଟେ ଚିହ୍ନା ସେଇଟୁ ଆମର ଯୋଉ। ଅଁ ଦଶ ପଲା ଟାଙ୍କି ଜଉ ନୁହ କି ପେଟ୍ରୋଲ ଟାଙ୍କି।
ଓହୋ।
ହଁ ଚିହ୍ନା ସେମାନେେ ଦଶ ଟଙ୍କା କମରେ ଦେଇଦବ ଡିଜେଲ ର।
ହଁ ଅଁ
ଉ ତାହେଲେ ମୋଟେ ପିଲା କେତେଜଣ ହଉଛନ୍ତି କହ? ମୁଁ ରୋଷେଇଆ ଲିଷ୍ଟଟା କରିଦେବି।
ଆମେ ତ ହଉଛ କେତେ? ତିରିଶି, ଆଉ ଆସିବେ କେତେ? ଏ ସେ ଆମେ ଧରିକି କେତେ ଗଲେ ଚାଷୀ ଧରିକି ଯିବା। କାରଣ ଚାଳିଶ ବି ଚାଳିଶ ବି ରୋଷେଇ କଲେ ସେ ଯେମିତି ହେଲେ ଖାଇବେ କେତେ କହିଲୁ, ପଚାଶ ଖାଇବେ। ହାଲୋ
ଠିକ୍ ଅଛି ତାହେଲେ, ଠିକ୍ ଅଛି।
ଏଇଟା କୋଉଠି କଣ ବୁଝିବୁ, ଆମ ଗାଁରେ ବୁଝିଦବା?
ହଁ
ହଁ ହଁ, ମୁଁ ତ କାରଣ ଗାଁରେ ନାହିଁ, ତୁ ଟିକେ ବୁଝି ଦେଇଥିବୁ ତାହେଲେ ଫୋନ କରିକି ଆଉ
ଆଉ ମାନେ କଣ
ହଁ ହଁ, ହଉ ତାହେଲେ ମୁଁ ତାହେଲେ ଗ୍ରୁପ ରେ ପକେଇ ଦଉଛି ଏଇଟା।
ହଁ ଗ୍ରୁପ ରେ ପକେଇକି କେତେ ମ ପିଲା ଆଉଛନ୍ତି ମତେ ଜଣା, ମୁଁ ତା ଅନୁସାରେ ଲିଷ୍ଟଟା କରିକି ମସଲା ପଟୁ କିି ଆଉ ଯାହା କରିବା କଥା ଦଶ କଟୁ ମଟନ କରିବା କିଣିବା ହେଲା।
ହଉ ଠିକ୍ ଅଛି।
ରଖୁଚି ଆଉ ହଁ।
ହଁ